ହେଲୋ। ହଁ ଭାଇ କଣ କରୁଛନ୍ତି?
ମୁଁ ଏବେ ଏଠି ଜଷ୍ଟ ବସିଛି ଆଉ। ଏଇ ଜଷ୍ଟ ବସିଛି ଆଉ, ଆପଣ?
ହଁ ମୁଁ ବି ବସିଛି। ଆଉ ଆଜି କଣ ଖାଇଛନ୍ତି?
ଆଜି ମୁଁ ବର୍ଗର ଖାଇଥିଲି। ଆପଣ କଣ ଖାଇଥିଲେ?
ହଉ। ମୁଁ ଭାତ, ଡାଲମା ଆଉ ପୋଟଳ ଆଳୁ ଭଜା।
ଆଛା, ଆଉ ଡିନର୍ ସରିଲାଣି? ନାଇଁ ମୋର ଡିନର ସରିନି। ମୁଁ ଟିଫିନ୍ କରିକି ଆସିଥିଲି। ଅଫିସ୍ ରେ ଅଛି। ଆପଣଙ୍କର ଡିନର୍ ସରିଲାଣି?
ନା ନା ହେଇନି। ସାଢେ ଦଶଟା ବେଳକୁ ଖିଆ ହେବ।
ସାଢେ଼ ଦଶଟା ବେଳେ, ଆପଣ ଏବେ କଣ କରୁଛନ୍ତି? ଘରେ ବାପା ମାମା ମୁଁ।
ମୁଁ ବର୍ତ୍ତମାନ ପଢୁଛି।
ଆଚ୍ଛା, ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି?
ବାବା, ମାମା ମୁଁ ଭାଇ।
ଆଛା, ବାବା କଣ କରନ୍ତି?
ବାବା ବ୍ୟାଙ୍କ ରେ ଜବ କରନ୍ତି। ଆପଣ କଣ କରନ୍ତି?
ମୁଁ ଆକାଉଣ୍ଟାଣ୍ଟ ଅଛି। କରମଣ୍ଡଳ ଇଣ୍ଟରନେସନାଲ୍ ଲିମିଟେଡ଼ରେ।
ଆଜ୍ଞା। ଆଉ ଆପଣଙ୍କର ଦୁର୍ଗା ପୂଜା କେମିତି ପାଳନ କରନ୍ତି?
ଦୁର୍ଗା ପୂଜା, ଏପଟେ ଦୁର୍ଗା ପୂଜା ଅକ୍ଟୋବର ମାସରେ ହିଁ ପାଳନ କରାଯାଏ, କିନ୍ତୁ ଆମର ଯୋଉ ଟାଇମରେ ସେପଟେ ପଣା ସଂକ୍ରାନ୍ତି ପାଳନ କରାଯାଏ। ଆଙ୍କର ଏପଟେ ବି ଏଇପଟେ ବି ସେଇ ଟାଇମ ରେ ହିଁ ଦୁର୍ଗା ପୂଜା ବି ପାଳନ କରେ, କରାଯାଏ ଦୀପ ଏପଟେ ମୁଁ ବର୍ତ୍ତମାନ ଏମ ପି ରେ ରହୁଛି।
ଆଜ୍ଞା।
ମଧ୍ୟପ୍ରଦେଶ।
ହଁ। ଦୁର୍ଗା ପୂଜା ଭୁବନେଶ୍ଵର ଦୁର୍ଗା ପୂଜା ଭୁବନେଶ୍ୱରରେ ବହୁତ ଧୁମଧାମରେ ରେ ପାଳନ କରାଯାଏ।
ହଁ -ହଁ - ହଁ।
କଟକ ରେ, କଟକରେ ଆହୁରି ବହୁତ ଭଲ।
ହଁ ଏକ୍ଟୁଆଲି ମୁଁ ଭୁବନେଶ୍ୱରରେ ପାଞ୍ଚ ବର୍ଷ ଥିଲି। ସାତ ବର୍ଷ ଥିଲି, ମୁଁ ସେ ଆକାଉଣ୍ଟାଣ୍ଟ ଥିଲି। ସେ ଟାଇମ୍ ମୋ ଏମ ବି ଏ ଯୋଉ ଟାଇମରେ ମୁଁ କରୁଥିଲି ଭୁବନେଶ୍ୱରରେ - ସେଇ ଟାଇମ ରେ ମୁଁ ଭୁବନେଶ୍ୱରରେ
ଆଜ୍ଞା। ଆଉ ଦୋଳ ପୂର୍ଣ୍ଣିମା କେମିତି କଣ କରନ୍ତି ଜାଣିଛନ୍ତି?
ଦୋଳପୂର୍ଣ୍ଣିମା ବିଷୟରେ ମୋର ସେତେ ଧ୍ୟାନ ନାହିଁ। କି ମୁଁ ଜାଣିନି କେମିତି କଣ ପାଳନ ହୁଏ?
ଦୋଳ ପୂର୍ଣ୍ଣିମା ଆମର ବହୁତ ଭଲସେ ପାଳନ କରାଯାଏ। ଆଉ ଯାତ୍ରା ବି ହୁଏ। ଆଉ ବ ସବୁ ପ୍ରକାର ପିଠାପଣା ବି କରାଯାଏ। ଘରକୁ ସମସ୍ତେ ସବୁ କୁଣିଆ ବି ଆସନ୍ତି। ଆଉ ବହୁତ୍ ଭଲ ସେ ପାଳନ ହୁଏ।
ଆଛା ରଜ କେମ ଏକ୍ଟୁଆଲି ମତେ ହଁ ମୁଁ ଏବେ ମଧ୍ୟପ୍ରଦେଶ ଆସିଲା ଦିନଠୁ ପର୍ବପର୍ବାଣୀ କଣ ପାଳନ ହୋଉଚି କଣ ନାହିଁ ସେମିତି କିଛି ଜାଣି ହିଁ ପାରୁନି। ଘରେ ଜଷ୍ଟ୍ କଲ କଲେ କୁହନ୍ତି କି ଆଜି ଏଇ ପର୍ବ ଥିଲା, ସେଇ ପର୍ବ ଥିଲା, ମୁଁ ସେଇ ଜିନିଷକୁ ମିଶିଙ୍ଗ ହିଁ କରେ, ଆଉ କିଛି କରିପାରେନି।
ଆପଣ ଛୋଟବେଳେ ଅ ତ ଗାଁରେ ଥିବେ ନା? ନା ଛୋଟ
ଛୋଟବେଳେ ହଁ ଛୋଟବେଳେ ଥିଲା ସମୟରେ ଯାହା ପାଳନ କରିଚି କରିଚି ଏବେ ପାଖାପାଖି ଭୁବନେଶ୍ବରରେ ବି ସେତେ ପାଳନ କରିନି କିଛି।
ଯାହାବି ହେଲେ ସବୁ ତ ଆଣିଥିବେ ନିହାତି ଭାବରେ।
ଏବେ ଜବ ସବୁ ପର୍ବପର୍ବାଣୀ ବିଷୟରେ ଜାଣିଚି। ଆଜି ଏଠି ଏପଟେ ଏକାଦଶୀ ଅଛି କଣ କହିଲେ?
ଦୀପାବଳି କେମିତି କଣ ପାଳନ କରନ୍ତି?
ଦୀପାବଳି ଏପଟେ ଧୁମଧାରମ୍ ରେ ପାଳନ ହୁଏ। ହଁ। ଆଙ୍କର ଏପଟେ ଆମର ସେପଟେ ଗୋଟେ ଦିନ୍ ଦୀପାବଳି ପାଳନ କରାଯାଏ ଆଙ୍କର ଏପଟେ ତିନି ଚାରି ଦିନ୍ ପର୍ଯ୍ୟନ୍ତ ପାଳନ ହୁଏ ଆମ ଅଫିସ୍ ବି ତିନି ଚାରି ଦିନ୍ ପର୍ଯ୍ୟନ୍ତ ଦୀପାବଳିକୁ ଛୁଟି ରୁହେ।
ଦୀପାବଳି ସେଠି ଭଲସେ ପାଳନ କରାଯାଏ ଆଉ ଆଉ କୋଉ ଓଉ ପର୍ବ ଭଲସ୍ ଏ ପାଳନ କରାଯାଏ ଯୋଉଟା ଆମ ଓଡିଶାରେ ପାଳନ ହୁଏ।
ଆମର ଏପଟେ ଏଇଠି ଏ କଣ ଶିବରାତ୍ରୀ ଟାଇମ ରେ ଆମର ଯେମିତି ଶୀତଳ ଷଷ୍ଠୀ ସେପଟେ ହୁଏ। ଶିବ ପାର୍ବତୀଙ୍କର ମ୍ୟାରେଜ୍ ହୁଏ। ଏପଟେ ଶିତ୍ ହଁ ଶିବ ପାର୍ବତୀଙ୍କ ବିବ୍ ହଁ। ଏବେ ଏପଟେ ଶିବ ପାର୍ବତୀଙ୍କ ବିବାହ। ସେଇ ଟାଇମିରେ କଣ ଶିବରାତ୍ରୀ ଟାଇମ ରେ ହିଁ କରାଯାଏ।
ଜାଗର ସେଠି କେମ୍ ତି ହୁଏ?
ଜାଗର ଆମର ଯେମିତି ଦୀପ ହିପ ଉଠିକି ହୁଏ ସେମିତି ଏପଟେ ହୁଏନି ଏପଟ ଶିବ ପାର୍ବତୀଙ୍କର ବାହାଘର ହୁଏ ପ୍ରସେସ୍ ସନ ହୁଏ ତାପରେ ଭୋଜି ଭାତ ହୁଏ।
ଶୀବ ପାଆଁ ପାର୍ବନୀଙ୍କର ସେଠି ବିବାହ ହୁଏ ବହୁତ ଭଲସେ ସେ ଜାଗର ଠାରୁ ବି ଅଧିକ ଭଲ୍ ସେ।
ହଁ ଅଁ ଜାଗର ଦିନ।
କିନ୍ତୁ ଏଠି ଜାଗର ଟା ବହୁତ ଭଲସ ପାଳନ ହୁଏ ଶୀତଳ ଅଷ୍ଟ ଷଷ୍ଠୀରେ ଶିବ ବିବାହ ବି ପାଳନ ହୁଏ କିନ୍ତୁ ଜାଗରଟା ତାଠୁର୍ ଅଧିକ ଭଲସେ ପାଳନ ହୁଏ ଆଉ ଆମର ଏଇ ଏଠି ବି ପାଞ୍ଚ ଦିନ ଧରି ବି ପ୍ରସାଦ ସେବନ ବି ହୁଏ ନୀଳକଣ୍ଠସ୍ୱର ଶିବ ମନ୍ଦିର।
ଆଚ୍ଛା ଆପଣ ଭୁବନେଶ୍ଵରରେ କୋଉଠି ରହୁଛନ୍ତି?
ବରମୁଣ୍ଡା।
ଆଛା ଆଚୁଲି ଆମ ଘର ହଉଛି ସୌଭାଗ୍ୟ ନଗର ତ ଆଚୁଏଲି ବଡ ବାବାଙ୍କର ଘର।
ହଁ ବର୍ତ୍ତମାନ ଆମେ ଶତାବ୍ଦୀ ନଗରରେ ରୋହୁଚୁ। ସୌଭାଗ୍ୟ ନଗର ରେ ଆଗରୁ ରୋହୁଥିଲୁ।
ଆଛା ଆପଣଙ୍କ ବାବା କୋଉ ବ୍ୟାଙ୍କ୍ ରେ ଅଛନ୍ତି?
କଣ କହିଲେ?
ଆପଣଙ୍କ ବାବା କୋଉ ବ୍ୟାଙ୍କ ରେ ଅଛନ୍ତି?
ଏସ୍ ବି ଆଇ।
ଆଚ୍ଛା।
ଆଉ
ଆପଣ ପାଠ ପଢ଼ୁଥିଲେ କହୁଥିଲେ ଆପଣଙ୍କର କୋଉ ଇୟର୍? କଣ ପାଠ ପଢୁଛନ୍ତି? ପ୍ଲସ୍ ଥ୍ରୀ ଅନର୍ସ କଣ?
ହ ନା ନା ନା ଆର୍ଟ୍ସ।
ଆର୍ଟ୍ସ। ଅନର୍ସ କଣ?
ପଲଟିକାଲ ସାଇନ୍ସ।
ଏଇଟା କଣ ଫିଫ୍ଥ ସେମିଷ୍ଟର ଚାଲିଚି ନା ସିକ୍ସଥ?
ନା ନା ଫୋର୍ ସରିଲା ଫିପ୍ଥ ହବ।
ଏକ୍ଜାମ ସରିଗଲାଣି?
ନା ମାନେ ପାଠ ପଢା ଜଷ୍ଟ ଆରମ୍ଭ ହେଲା ଛୁଟି ଖୋଲିଲା ପରେ ଫିପ୍ଥର।
ଏକ୍ସ ର ଏ ନାଇଟ ଏ ଏକ୍ଜାମ ସରିଲାଣି ଫୋର୍ଥ ଏ
ହଁ ହଁ ଫୋର୍ଥ ର ସରିଗଲାଣି।
ଆପଣଙ୍କର ଅନର୍ସ କଣ କହିଲେ?
ପଲିଟିକାଲ ସାଇନ୍ସ।
ଭଲ ଅନର୍ସ ନେଇଛନ୍ତି ଗୋଟେ ଆଉ।
ଜନ୍ମାଷ୍ଟମୀ ହୁଏ।
ଜନ୍ମାଷ୍ଟମୀ ଏପଟେ ହଁ ଏପଟେ ହୁଏ ଜନ୍ମାଷ୍ଟମୀ ବି ପାଳନ ହୁଏ ଆମର ଘର ଗାଁ ପଟେ ବି ଅଷ୍ଟମୀ ଅଛି।
ଆଉ ରଥଯାତ୍ରାକୁ ପୁରୀ ଆସୁଛନ୍ତି।
ନାଁ ର ଛୁଟି ନାଇଁ ଆକଚୁଆଲି ଭାଇ ମ୍ୟାରେଜ ଥିଲା ମୁଁ ଏବେ ଜଷ୍ଟ ଯାଇଥିଲି ଘରକୁ ତ ଏବେ ଛୁଟି ନାହିଁ ମୋର ରଥଯାତ୍ରା ଟାଇମ୍ ରେ ରଥଯାତ୍ରା ଟାଇମରେ ଆମର ଗାଁରେ ଆମର ନିଜର ଗୋଟେ ମନ୍ଦିର ବନା ହଉଛି ପାର୍ବତୀଙ୍କର, ସେଇ ଟାଇମରେ ସେଇଟା ଇଏ ଅଛି ତାର ପୂଜା ଅଛି। ଯୋଉ କୁହନ୍ତିନି ଗର୍ଭ ମାନେ ମନ୍ଦିରର ମୁଣ୍ଡି ମାରିବେନି, ସବୁ ଧାନ ଚାଉଳ ଅଷ୍ଟରତ୍ନ ପକେଇକି ତାକୁ ବୁଜିବେନି ସେଇ ଇଏଟା ଅଛି ଆମର।
ଆଜ୍ଞା।
ତ ମୁଁ ସେଇ ପର୍ବଟାକୁ ମିସ୍ କରିବି। ବାବାଙ୍କୁ ସେଇ କଥା କହୁଥିଲି ବାବା ବି ଟିକେ ମନ ଦୁଃଖ କରୁଥିଲେ ଆଉ।
ଆଉ ରଥଯାତ୍ରାକୁୁ ଉମ୍ କେବେ ଯାଇଚନ୍ତି?
ରଥଯାତ୍ରା କୁ ମୁଁ ଯୋଉ ସମୟରେ ମୋ ବସରେ ଜବ୍ କରୁଥିଲି, ସେଇ ଟାଇମରେ ବହୁତ ଥର ଯାଇଥିଲି। କାରଣ ସେଇ ଟାଇମରେ ଡ୍ୟୁଟି ପଡେ, ରଥଯାତ୍ରା ଡ୍ୟୁଟି ପଡେ। ଗମେଣ୍ଟ ତରଫରୁ ଯିବାକୁ ପଡେ, ତ ବହୁତ ଥର ଦେଖିଛି ମୁଁ ଯୋଉ ସମୟରେ ମୁଁ ନୟାଗଡ କଲେଜରେ ଏନ୍ ସି ସି ନେଇଥିଲି, ସେଇ ସମୟରେ ବି ଯାଇ ଥିଲି। ଆଜି ଭଲ୍ୟୁଣ୍ଟର ରଥଯାତ୍ରା ହବ
ରଥଯାତ୍ରାକୁ କିନ୍ତୁ ମୁଁ କେବେ ଯାଇନି। ଗହଳିରେ ବହୁତ ଭିଡରେ ଘରେ ମନା
ଆଚ୍ଛା। ଆପଣ କଣ ଭିଡ ଟିକେ ପସନ୍ଦ ନୁହଁ?
ଭିଡ଼ ପସନ୍ଦ ନାହିଁ କିଛି ନାହିଁ, ମାମା ବାବା କୁହନ୍ତି କି ଭିଡ଼ ଏତେ ଭିଡ଼ରେ ଖାଲିଟାରେ ଏ କାହିଁକି ଏତେ ଭିଡରେ ଗହଳିରେ ଯିବ, ଖାଲିଟାରେ ମାନେ ଫାଙ୍କା ଟାଇମ୍ ରେ କେତେବେଳେ ଗଲେ, ଭଲସେ ଦର୍ଶନ କରିକି ଆସିପାରିବୁ।
ଏବେ ତ ସିଏ ହଁ କହୁନାହାଁନ୍ତି?
କହିଲି କିଛି ବି ପର୍ବ ନଥିଲେ ବି ତ ବହୁତ ସାରା ଭିଡ ହୁଏ। ଆଉ ରଥଯାତ୍ରାରେ ଏତେ ଭିଡ଼, ସେଥିପାଇଁ ମନା କରନ୍ତି। ମୁଁ ଭାବିଛି ସୁନା ବେସକୁ ଯିବୁ ବୋଲି।
ଫ୍ୟାମିଲି।
ଆଜ୍ଞା।
ଆଉ ରାତିରେ ଆଜି ଡିନର କଣ କଣ ହେଇଛି? କଟ ଠିକପ ତ ଆପଣଙ୍କୁ ରୋଷେଇ ଜଣା ଅଛି?
ରୋଷେଇ ହଁ ଜଣା ଅଛି ଅଳ୍ପ ଅଳ୍ପ।
ତାହେଲେ ପ୍ରାୟତଃ ରୋଷେଇ ମାମା ହିଁ କରନ୍ତି।
ଆଉ ରାକ୍ଷୀ ପୂର୍ଣ୍ଣିମା
ହ ରାକ୍ଷୀ ପୂର୍ଣ୍ଣିମାକୁ, ଏଇଠି ଦିଦି ରହୁଛି ପାଖରେ ଜବଲପୁର ବୋଲି ଗୋଟେ ସିଟି ଅଛି। ସେଇଠି ଦିଦି ରହୁଛି। ତ ବଡ ବାବାଙ୍କର ଯିଏ ବଡ ଝିଅ ସେ ସେଇଠି ରହୁଛି। ଅଗଷ୍ଟ ମାସ ଲାଷ୍ଟ ବେଳକୁ ପଡିଛି ସେଇ ଟାଇମରେ ମନ୍ଥ ଏଣ୍ଡ କ୍ଲୋଜିଂ ବି ରହୁଛି। କିଛି ଡିସାଇଡ କରିନି, ଯିବି କି ଯିବିନି ସେଇ ଟାଇମ ରେ ଦେଖିବି ଯଦି ମନହେଲା ଛୁ ଟି ନେଇ ଗୋଟେ ଦିନ ଯାଇକି ରାକ୍ଷୀ ବାନ୍ଧିକି ନେଇକି ପଳେଇ ଆସିବି ଆଉ।
ରାକ୍ଷୀ ପୂର୍ଣ୍ଣିମା ସବୁ ବର୍ଷ ପାଳନ କରନ୍ତି, ସବୁ ବର୍ଷ ଆପଣଙ୍କ ଦିଦି ପାଖରେ ଥାନ୍ତି?
ସବୁ ବର୍ଷ ଏବେ ତ ଦି ବର୍ଷ ହେଲା ଦିଦି ନାହିଁ, କାରଣ ଦି ବର୍ଷ ହେଲା ଦିଦିର ମାରେଜ ହେଇଯାଇଚି ଲାଷ୍ଟ ଟାଇମ୍ ଯୋଉ ଥର ମ୍ୟାରେଜ ହେଇଥିଲା, ସେଇ ଟାଇମ ଆମେ ଯାଇଥିଲୁ ବଡ ଭାଇ ମୁଁ ମଝିଆ ଭାଉଜ ତିନି ଜଣ ଯାକ ଯାଇଥିଲୁ ରାକ୍ଷୀ ବାନ୍ଧିକି ଆସି ଥିଲୁ, ତାପରଠୁ ଦିଦି ଚଣ୍ଡିଗଡ଼ ସିଫ୍ଟ ହେଇଗଲା। ଚଣ୍ଡିଗଡ ତ ତାପରେ ମୁଁ ଆଉ ଯାଇ ପାରିଲିନି, ଚଣ୍ଡିଗଡ଼ରୁରେ ଏବେ ଦିଦି ଆସାମ ଯାଇଛି ଗ୍ବାହାଟୀ ତ ସେଇଠିକି ତ ଯାଇହବନି? ତ ଏବେ ଦିଦି ଏଇଠି ରହୁଛି। ଜବଲପୁରରେ ବଡ ବାବାଙ୍କ ଝିଅ ରହୁଛି। ଆମର ସେମିତି କିଛି ନାହିଁ, ଜଏଣ୍ଟ ଫ୍ୟାମିଲି ବି ନୁହେଁ। କିନ୍ତୁ ବଡ ବାବାଙ୍କ ଝିଅ ଯେହେତୁ ରହିଛି, ସେମିତି ଭଉଣୀ ହିସାବରେ ମୁଁ ଯାଏ। ଦିଦି ସେଇଠିକୁ ରାକ୍ଷୀ ପଠେଇ ଦେଇଥାଏ, ନହେଲେ ମୋ ପାଖକୁ ରାକ୍ଷୀ ପଠେଇ ଦେଇଥାଏ, ବାନ୍ଧେ ମୁଁ। ସମସ୍ତିଙ୍କୁ। ଇଏ କରେ। ଆପଣ ସେଲିବ୍ରେଟ କରନ୍ତି, ଆପଣଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିକି, ଆପଣଙ୍କ ଭାଇ କଣ ଗିଫ୍ଟ ଦିଅନ୍ତି ଆପଣଙ୍କୁ? ହ
ହଁ ଗିଫ୍ଟ ଦିଅନ୍ତି। ସେ ତ ମୋ ଠାରୁ ସାନ ଘରେ ଯାହା ଦେଇଥାନ୍ତି, ସେ ସେଇଟା ମତେ ଦିଏ।
ଆଛା, ଭାଇ ଭଉଣୀ ସମ୍ପର୍କ ଟିକେ ନିଆରା ଆଉ।
ହୁଁ। ଆଉ ନିୟୁ ଇୟର କେମିତି ଯାଏ ଆପଣଙ୍କର?
ନିୟୁ ଇୟର ରେ ଏଠି ଆମର ଅଫିସ୍ ତରଫରୁ ସେଲିବ୍ରେସନ ରୁହେ। ଥାର୍ଟି ଫାଷ୍ଟ ମାର୍ଚକୁ ଲେଟରାଇଟ୍ ଲେଟ୍ ନାଇଟ ରୁହେନି। କିନ୍ତୁ ଲାଷ୍ଟ ଇୟର ଭାବେ ଆମେ ମନାଉ ଅଫିସରେ, ବଟ ରାତି ରାତିରେ ଅଫିସ ଷ୍ଟାଫ୍ ମାନେ ମିଶିକି ଯାଉ ବାହାରକୁ। ଭୋଜି ଭାତ ଟିକେ କରୁ ରାତିରେ। ଗୋଟେ ରିସର୍ଟ ବୁକିଂ କରିକି ଯାଉ ସେଠି ବୋଝ ଭାତ କରିକି ଖାଇ ପିଇକି ଆସୁ ଆଉ, ସେଠି ନିୟୁ ୟଇର ସେଲିବ୍ରେଟ କରୁ। ଦି ବର୍ଷ ହେଲା ତ ଏବେ ସେଇଆ ଚାଲିଛି। ଆଉ ଗାଁ ରେ ଥିଲାବେଳେ ଗାଁ ରେ ସାଙ୍ଗମାନେ ସବୁ ଭୋଜି ଭାତ ହୁଏ ଆଉ।
ଆଜ୍ଞା ଆଉ ନୟାଗଡ଼ରେ ବି ଫ ଏତେ ଗୋଟେ ରାମ ମନ୍ଦିର ଅଛି ସେଟା ବି ବର୍ତ୍ତମାନ ବହୁତ ପ୍ରସିଦ୍ଧ ଅଛି।
ହୁଁ ସେଇଟା ଅଯୋଧ୍ୟାର ରାମ ମନ୍ଦିର ଯୋଉ ଟାଇମ ରେ ହେଇ ଥିଲା ସେଇ ଟାଇମରେ।
ହଁ ତାକୁ ଦିତୀୟ ରାମ ମନ୍ଦିର ବୋଲି କୁହାଯାଏ। ଓଡିଶାର ଅଯୋଧ୍ୟା ବୋଲି କୁହାଯାଏ। ଯାଇଛନ୍ତି ଆପଣ? ବହୁତ କମ ଦରକାର କୋ-କୋଡିଏ ହଜାର ରୁ ବି ଆଣିବି ଆଉ ଅଠର ବର୍ଷ ଆଉ ଯିବନି ଯାଉ ଆଉ
ଠିକ୍ ଅଛି ମୋର ଟିକେ କାମ ଅଛି ମୁଁ ଆପଣଙ୍କୁ ଲଗଉଛି।